ହ୍ୟାଲୋ ଆଜ୍ଞା ଜୟ ଜଗନ୍ନାଥ। ହଁ ଭାଇ ଜୟ ଜଗନ୍ନାଥ ଭାଇ। ମୁଁ କହୁଥିଲି ଭାଇ କଣ କରିବି ଏଇଠି ବସ୍ ଟିକିଏ ଟିକେ କଲ୍ କରିଦେଲି ଆଉ ମୁଁ କହିଲି ଭାଇ କଣ କରୁଛନ୍ତି କଲ୍ କରିଦେବା। କଣ ହେଲା କଣ ନାହିଁ ସେଇ କଥା ଆଉ।
ଆଜ୍ଞା ଆଜ୍ଞା।
ଆଉ କଣ ଭାଇ ମୁଁ ତ ଏବେ ଘରେ ଅଛି ବୁଝୁଛନ୍ତି। ଆପଣ?
ଆଚ୍ଛା ମୁଁ କହିଲି କ ହଁ ମୁଁ ତ ଏବେ ଅଛି ରିସେଣ୍ଟ ଜବ୍ କରୁଛି ଭୁବନେଶ୍ୱରରେ ରହୁଛି ଏବେ।
ହଉ ଭୁବନେଶ୍ଵରରେ ରହୁଛନ୍ତି ଭୁବନେଶ୍ୱରରେ
ଆଜ୍ଞା ଭୁବନେଶ୍ୱର ଲକ୍ଷ୍ମୀ ସାଗର ପାଖରେ।
ଲକ୍ଷ୍ମୀ ସାଗର ଯୋଉ ବିମ୍ବି ସାଗର ନାଇ ବି ନା ସରି ସରି ହଁ ଲକ୍ଷ୍ମୀ ସାଗର ପାଖେ ଯୋଉ ଏବେ ସେଠି ଗୋଟା କୁ କୋଉଠି କହିଲେ ଯୋଉ ଦହିବରା କଣ ଇଏରେ ଦଉଥିଲା କା ଜନ୍ମଦିନ ଥିଲା ଜାଣିଛନ୍ତି ସେ ବିଷୟରେ
ଆଜ୍ଞା ଆଜ୍ଞା ଲିଙ୍ଗିପୁର ରୋଡ଼ରେ ଦେଉଥିଲା ତା ନାଁ ହେଉଛି ବିଭୁ।
ହଁ ହଁ।
ଆଜ୍ଞା ସେ ମୁଁ ତାକୁ ଆଉ ଦେଖୁଛି ପ୍ରାୟପଟେ ନା ନା ତାର ତ ମାନେ ଆପଣ ବିଲିଭି କରିବେନି ସେ ପଇସା ନେଇକି ମାନେ ଦେଲାବେଳେ ଯେତିକି ଭିଡ ତ ସିଏ ଏବେ ଫ୍ରିରେ ଦେଉଛି ମାନେ କେତିକି ଭିଡ଼ ଥିବ ଆଉ କିଏ ମାନେ ସେ ଭିତରେ ପଶିବ।
ବୁଝୁଛି ସେଇ ତ ସ୍ଵାଦ ଜିନିଷ କଲେ ତ ଲୋକ ସବୁ ସେ ସ୍ଵାଦ ଜିନଷ କରବ ତ ତେଣିକି ତମେ ଯେତେ ପଇସା ନିଅ କି ଯାହା ନିଅ ଲୋକ ତମ କତିରେ ଭଲ ଜିନିଷ ଦବ ସଧା ଜିନିଷ ଘରେ ତ ଲୋକ କାହିଁ ଯିବେନି। ନା କି ଆପଣଙ୍କୁ ଦହିବର ଟା
ସିଏ ତ କରୁଛି ଆଉ ବେପାର ଭଲ କରୁଛି। ଦହିବରା ତ ଆମର କଟକ ପ୍ରସିଦ୍ଧ ଦହିବରା ଆମକୁ ଯେହେତୁ କଟକ ଛୁଆ। ତ କଟକ ଦହିବରା ପ୍ରସିଦ୍ଧ ଆମକୁ କଟକ ଅଭିଅସଲି ଭଲ ଲାଗିବ ଆମକୁ ଆଉ କଣ।
ଓହୋ ଆପଣଙ୍କ ଗାଁ ଟା କୋଉଠି କି କଟକର?
କଟକର ନାହିଁ ମାନେ କଟକ ଡିଷ୍ଟ୍ରିକ୍ଟରେ ଯାଉଛି ବଟ ଆମ ଗାଁଟା ହେଉଛି କାକଡ଼ପୁରରୁ ଆପଣ ଜାଣିଛନ୍ତି।
ଓ କାକଟପୁର ଆଡେ
ଆଜ୍ଞା।
କାକଟପୁର ଯୋଉ କାକଟପୁର ମଙ୍ଗଳା
ଆଜ୍ଞା ମଙ୍ଗଲା।
ହଁ ହଁ ହଁ ବୁଝିଲେ।
ଆପଣଙ୍କରଟା ଭାଇ କେଉଁଠି?
ଆମ ଘରଟା ଏକର ଲାଇନ୍ ସତିଆ ଜାଣିଛନ୍ତି।
ଛତିଆପଟ
ଆଜ୍ଞା ସେ କର ଲି
ଓହୋ ସେଇପଟେ ଆଜ୍ଞା ଆଜ୍ଞା ଭଲ ଜାଗା ସେପଟେ ବି ଆପଣଙ୍କୁ କେମିତି କଣ ବୁଲିବାକୁ ଭଲ ଲାଗେ ସେପଟେ
ବୁଲିବାକୁ ଦେଖନ୍ତୁ ଏଇରେ ତ ଜଗନ୍ନାଥ ମନ୍ଦିର ଅଛି ସେଠି ତ ଏଇରେ ବୁଲିବାକୁ ଭଲ ଲାଗେ ବହୁତ ଆଉ ସବୁ ପ୍ରକାର ସେଥିରେ ଗୋଟେ ଜାଣିଛନ୍ତି ସଛତିଆ ମନ୍ଦିରରେ ତ ଜାଣିଥିବେ ଗୋଟେ କଣ କହିଲେ। ଆପଣ ଯଦି ପ୍ରବେଶ କରିବେ ଛତିଆ ମନ୍ଦିର ଭିତରେ ଆପଣ ଡାଇରେକ୍ଟ ଜଗନ୍ନାଥ ତାକୁ ସିଧା ଦେଖି ପାରିବେନି ଗୋଟେ କଣ ଗୋଟେ ଇନାଟେ ଲାଗିଛି ଆପଣ ତା ପଛ ପଟରୁ ଦେଖିପାରେ ଆପଣ କେବେ ଯାଇଛନ୍ତି ତା ଭିତରୁକୁ
ଆଜ୍ଞା ଆଜ୍ଞା।
ହଁ ତ ସେମିତି ତାମଳ ତା ପଛରୁ ଦେଖିକି ତାଙ୍କୁ ଦେଖିପାରିବେ ତ ଆପଣ ସିଧା ସିଧା ଦେଖିପାରିବେନି। କହିଁନା ତାଙ୍କର କଣ କଳଖି ଅବତାରେ ସେଠି ବୁଝିଛନ୍ତି।
ପାଚଛ ହଜ
ତ ତାପରେ ଏବେ ଗୋଟେ ଜାଣିଛନ୍ତି ଆମର ଶେକର ସ ଆମ ଘରଠୁ ପାଞ୍ଚ ଛଅ କିଲୋମିଟର ସରି ହଁ ପାଞ୍ଚ ଛଅ କିଲୋମିଟର କି ନଅ କିଲୋମିଟର ହବ ଗୋଟେ ଏ ଯୋଉ କଣ କହିଲେ ସେଇଟା ଯୋଉ ମିନି କେଦାରନାଥ ବୋଲି ପ୍ରସିଦ୍ଧ ଅଛି ଓଡିଶାରେ ଏବେ
ହଁ ହଁ ମିନି କେ ଧ ଆଜ୍ଞା ଆଜ୍ଞା ମୁଁ ଦେଖିଛି ୟୁଟ୍ୟୁବ ରେ ବହୁତ ଦେଖିଛି ମାନେ ଓଡିଶାର କେଦାରନାଥ ବୋଲି କହାଯାଏ।
ହଁ ହଁ ଏଇ ଏଇଠି ଆମ ଘର ପାଖରୁ ସାତ ଆଠ କିଲୋମିଟର ହବ ତା ଭିତରକୁ ସେଠି ବହୁତ ଲୋକ ହୁଅନ୍ତି ମାନେ କଣ କି ଶିବ ଠାକୁର ସେଠି ଶିବ ଠାକୁର ସେଇ ମାନେ କେଦାରନାଥ ଷ୍ଟାଇଲ ର ହେଇଛନ୍ତି ସେଠି ଯେମିତି ସେଠି ହେଇଛନ୍ତି। ସେମତି କିନ୍ତୁ ଲୋକ ମୁଁ ତ ଥରେ ଦିଥରେ ଯାଇଛି ଏତେ ଯାଇନି ଲୋକ କିନ୍ତୁ ବହୁତ ଲୋକ ଆସନ୍ତି ତ ମାନେ ଜଣା ନାହିଁ କାହିଁ ଏତେ ଲୋକ ଆସନ୍ତି କିନ୍ତୁ
ମାନେ ସେଇଟା କଣ ଯୋଉ ବେଟାଲରେ ବନା ହେଇଛି ନା କେ
ନାଇଁ ଦେଖନ୍ତୁ ସେଇଟା ଆପଣ କହୁଛନ୍ତି ତା ବାଗେ ଦେଖାଯାଏ କିନ୍ତୁ ସେଇଟା ସେମିତି ଯେମିତି ସିମେଣ୍ଟ ଇଏରେ ବନାବେ ସେମିତି
ଆଚ୍ଛା ଆଚ୍ଛା ତ ସାଇଜ୍ ସାଇଜ୍ ତାର କେମିତି କଣ ମାନେ ସେଇ ଟାଇପ ର ସାଇଜ୍ ନା ତ
ହଁ ପୁରା ପୁରା ଅବିକଳ ତାରିପରିକା କାହିଁକନା ମୁଁ ତ କେଦାରନାଥ କେବେ ନିଜ ଆଖିରେ ଦେଖିନି ଯାହା ମୁଁ ଫଟୋରେ ଦେଖିଛି ଫଟୋରେ ଯେମିତି ଦେଖିଛି ତା ପାଖେଇ ଦେଖାହାଉଉଛି ଆଉ ସେଇଥିଲାଗି ସମସ୍ତେ କହୁଛନ୍ତି କଣ ନା ମିନି କେଦାରନାଥ ଆଉ
ଆଜ୍ଞା ଆଜ୍ଞା। ଆଉ ଆପଣ ପୁରୀ କେତେ ଥର ଭିଜିଟ୍ କରିଛନ୍ତି ମୁଁ କହିଲି ପୁରୀ କେତଥର ଭିଜିଟ୍ କରିଛନ୍ତି ଆପଣ
ଓଁ ପୁରୀ କେତେ ଥର ଯାଇଛି ତା ତ ମୁଁ ଜାଣିନି ତଥାପି ବି ବହୁତ ଥର ଯାଇଛି ବୁଝିଛନ୍ତି ଆଉ ଯୋଉ କହୁଥିଲି ଏଇ ଯୋଉ ଆଜ୍ଞା ନାଇଁ ମୁଁ କହୁଥିଲି ଆପଣ ଏଇ ଯୋଉ ଭୁବନେଶ୍ଵରରେ ରହୁଛନ୍ତି ଏବେ ଭୁବନେଶ୍୍ୱର ରହୁ ମୁଁ ତ ବିି ଭୁବନେଶ୍ୱର୍ ରହୁଛି ବୁଝୁଛନ୍ତି ମୁଁ ଗୋଟେ ଦି ଦିନ ମୋର ସେଠି କାମ କରୁଛି ଆଉ ଗୋ ନା ଆଉ କିଛି ଦିନ ମୁଁ ଘରୁ କାମ କରୁଛି। ତ ଆମର ଅଛି ଏମିତି ମାନେ କିଛି ଦିନ ସେଠୁ ଯାଇକି କାମ କରିହବ କିଛି ଦିନ ଯାଇ ଘରୁ ବି କାମ କରିହବ।
ତ ମୁଁର ଅଫିସ ଟା ହଉଛି ସହିଦ ନଗରରେ। କେବେ ଗଲେ ଦେଖାହବ ଆପଣଙ୍କର ଆଉ ବୁଝଚନ୍ତି ସହୀଦନଗର ଭବାନୀ ମଲ୍ ଜାଣିଛନ୍ତି?
ବି ଏମ୍ ଶି ଭବାନୀ ମଲ୍।
ଆଜ୍ଞା।
ସେଠିକି ମୁଁ ଟ୍ରେନିଂ ଦେବାକୁ ଯାଇଥିଲି ଏବେ ରିସେଣ୍ଟ ତିନି ଚାରି ଦିନ ତଳେ।
ଆଜ୍ଞା?
ମୋର ଏବେ ସେଠି ଟ୍ରେନିଂ ଥିଲା ମୁଁ ଜଷ୍ଟ ଏଇ ରିସେଣ୍ଟ ତିନ ଚାରି ଦିନ ତଳେ ଯାଇଥିଲି ବି ଏ ଏମ୍ ଶି ଭବାନୀ ମଲ୍
ଓହୋ ଆଉ ତାହେଲେ ହଁ ତାକୁ ଆଜ୍ଞା ତିନି ଦିନ ତଳେ ତାହେଲେ କୋଉ ବାର ଯାଇଥିଲେ ଆପଣ ମ
ତିନି ତିନ ହଁ ସେଇ ମୁଁ ଯାଇଥିଲି ଦି ଦିନ ସୋମବାର ମଙ୍ଗଳବାର ଦିଇ ଦିନ ଯାଇଥିଲି।
ଓହୋ ସୋମବାର ମଙ୍ଗଳବାର ତ ତାହେଲେ ମୁଁ ଅଫିସ ରେ ହିଁ ଥିଲି ତ ଦେଖା ହେଇଥିଲି ଦେଖା ହେଇଥାନ୍ତା ଆଉ ଦେ ଦେଖିଆ ପରେ କେତେବେଳେ ଦେଖା ହବ ଆଉ
ଆଚ୍ଛା ଅଫିସ୍ ଟା କୋଉଁଠି ସେଇ ଭବାନୀ ମଲ୍ ଭିତରେ କି?
ହଁ ଭବାନୀ ମହଲ ଆମର ହଉଛି ପ୍ରଥମ ଯୋଉ ଫାର୍ଷ୍ଟ ଫ୍ଲୋର ଯୋଉ କୁହନ୍ତି ସେଇଠି ଆମର ଅଫିସ ଟା।
ଫାଷ୍ଟ ଫ୍ଲୋରରେ
ଆଜ୍ଞା
ହଁ ମୁଁ ଯାଇଥିଲି ଫୋର୍ଥ ଫ୍ଲୋରରେ ଆପଣ ଜାଣିଛନ୍ତି ଭିବୋ ର ଅଫିସ୍ ଅଛି।
ହଁ ହଁ ହଁ
ମୁଁ ସେଇ ଭିବୋ ଅଫିସକୁ ଯାଇଥିଲି ମୁଁ ହେଉଛି ଭିିବୋର ବ୍ରାଣ୍ଡ ପ୍ରମୋଟର।
ଓହୋ ହୋ ବୁଝିଲି ଆମେ ଭାବୁଛୁ ବୋଧେ ବେଶୀ ତା ବିଷୟରେ କହିବା କଥା ନୁହଁ କାହିଁକିନା ଯଦି କଥାଟା ରିଜେକ୍ଟ ହେଇଯିବ ତ ବହୁତ ଖରାପ ହବ।
ତ ଆମେ ବୁଝିପାରିଲି ବୁଝିପ ତ ଆମେ ଅଲଗା କଥା କଣ କହିବା କୁହନ୍ତୁ ଆପଣ କଣ ଆଜି ଖିଆ ପିଆ କଣ କଲେ କଣ ହେଲା କଣ କେମତି କଟିଲା ଆମର ଦିନ?
ଦିନ ତ ବହୁତ ବେଟର ରେ କଟିଲା କିଛି ଅସୁବିଧା ନାହିଁ ବଟ୍ କିନ୍ତୁ ଏବେ ବର୍ଷା ଟିକେ ଯୋଉ ଯୋଉ ଟାଇପ ର ହଉଛି ମାନେ ନା ବାହାରୁ କିଛି ଯାଇ ହଉଛି ନା ରହି ହଉଛି। ପ୍ରୋବ୍ଲେମ ଟିକେ ବର୍ଷା ହଉଛି ଅଧିକ ଆଉ
ବୁଝିପାରୁଛି ଆପଣ କହୁଛନ୍ତି ବାହାରେ ସିନା ମୁଁ ହେଇ ଘରେ ଅଛି। କାଲି ବି ସେମିତି ଆମେ ଗୋଟେ ଯେଗାକୁ ବୁଲିବାକୁ ବୁଲିବାକୁ ଯାଇଥିଲୁ ବାଲି ଚନ୍ଦ୍ରପୁର ଜାଣିଛନ୍ତି? ତ ସେଠି ଯାଇକି ସେଠି ଖିଆ ପିଆ କଲୁ ଖାସି ବିରିୟାନୀ ଆଉ ସେଇ ଯୋଉ କଣ କହିଲେ ବିଭିନ୍ନ ପ୍ରକାର ଅଣ୍ଡା ରୋଲ ପକଡା ଫକଡା ଖାଇଲୁ ଆଇସ୍କ୍ରିମ ଖାଇଲୁ ବର୍ଷାରେ ଓଦା ହେଲୁ ପୁଣି ଆଜିିବ ସେମିତି ତ ମୋର ଏବେ ଦେହଟା ପୁରା ଅସୁସ୍ଥ ଲାଗୁଛି?
ହଁ ତ ମେଡିସିନ ଆପଣ ଖାଇଦିଅନ୍ତୁ କାହିଁକି ନା ଏବେ ବର୍ଷା ଦିନ ଯୋଉ ଟାଇପ ର ବର୍ଷା ର ଆପଣ ଟିକେ ଓଦା ହେଇଗଲେ କାହିଁକି ନା ଆପଣ ଅଫିସରେ ପୁଣି ବସୁଥିବେ ଏସି ଭିତରେ ଯାହାବି ହେଲେ!
ଆଜ୍ଞା
ଅଫିସରେ ଯଦି ଏସି ରେ ବସୁଛନ୍ତି ବର୍ଷା ଟିକେ ପୁଣି ହେଲା ପୁଣି ଖରା ଟିକେ ହେଲା ମାନ ଆପଣଙ୍କ ଦେହ ଯାହାବି ହେଲେ ପୁଣି ଆହୁରି ଖରାପ ହବ
ହଁ ବାସ ସେଇଥିଲାଗି ବହୁତ ଅସୁସ୍ଥ ବି ଲାଗୁଛି କଣ କରିବା ମୁଁ ସେୟା ବୁଝିପାରୁନି ମତେ ମତେ ମତେ ଟିକେ ମେଡିସିନ ଟିକେ ଖାଇବାକୁ ପଡିବ ମତେ ଟିକେ ଔଷଧ ଟିକେ ନେବାକୁ ପଡିବ
ଔଷଧ ବେଶୀ କିଛି ନାହିଁ ଆପଣଙ୍କର ଟାଇଗର ବମ୍ କିଣିଦିଅନ୍ତୁ ଏଇଟି ଫାଇଭ୍ କି ଏଇଟି ରୁପିଜ୍ ପଡ଼ିବ ଆଉ ବାକି ଆଉ ଗୋଟେ ଡଲ ସିକସ ଫ ଡଲ ସିକ୍ସ ଫାଇ୍ କିଣିଦେବେ ଦିଟା ଖାଇଦେଲେ ଆପଣ ସ ସକାଳୁ ପୁରା ରେଡି ହେଈକି ବାହାରିବେ।
ବଝିଲି ଆଜ୍ଞା ବୁଝିଲି ହଁ ଆପଣ ଏବେ ଖାଇପିଆ କଣ କରିଛନ୍ତି।
ଖିଆ ପିଇଆ ମୋର ଏବେ ତ ମୁଁ ଗୋଟେ ରୁମ୍ରେ ରହୁଛି ମୁଁ ଏବେ ଖିଆପିଆ କିଛି କରିନି ଖାଇବି ଆଉ।
ଉ ଏପର୍ଯ୍ୟନ୍ତ ଖାଇନାହାନ୍ତି ଏତେ ଲେଟ୍ ହେଲାଣି ଏଗାରଟା ବାଜିଲାଣି
ଖାଇବା ମୋର ଲେଟ୍ ସବୁ
ଆପଣ ନିଜେ ବନେଇକି ଖାଉଛନ୍ତି ନା କଣ କୋଉଠୁ
ଆଜ୍ଞା ଆଜ୍ଞା। ମାଇଁ ମୋର ମାମୁ ମାଇଁ ଅଛନ୍ତି ବଟ୍ ମାମୁ ମାଇ ଏବେ ରିସେଣ୍ଟ ଦି ଦିନ ହବ ଯାଇଛନ୍ତି ଗୋଟେ ମ୍ୟାରେଜ୍ କୁ ଯଦି ସେ ପଳେଇଛନ୍ତି ତ ସେ ଆସିବାକୁ ଟାଇମ୍ ଲାଗିବ ମାନେ ଆଉ ଦି ଦିନ ଲାଗିବ ସେ ଆସିବାକୁ ସିଏ ଆସିଲା ପରେ ସେ ମାମୁଁ ବି ବନେଇ ଦିଅନ୍ତି ମୁଁ ଖାଇଦିଏ ପଟେ ବି ମାମୁଁ ମାଇଁ ନହାନ୍ତି ଯେହେତୁ ମତେ କରିବାକୁ ପଡ଼ିବ।
ଓହୋ ଆପଣଙ୍କୁ ରୋଷେଇ ଆସେ।
ରୋଷେଇ ବୋଲି ବେଶୀ କିଛି ଆସେନି ବାସ୍ ଭାତ ଟା କରିଦିଏ ଭାତଟା ବି କେତେବେଳେ କେମିତି ଯାଉ ହେଇଯାଏ ଯେ ମୁଁ ଜାଣିପାରିନି। ଆଉ ଆଉ ତ ବେଶୀ କିଛି ଆସେନି ଭଜା ଟିକେ ଭାଜିଦିଏ ଆଉ
ଓହୋ ହଁ ସେତିକି ତ ଜାଣିଲେ କାହିଁରେ କଣ ଆଉ କିଛି ତ ଜଣିଆ ମେନ୍ ହଉଛି ଭାତ ଟା ଜାଣିବା ଦରକାରେ ଆଉ କିଛି ତ ତମେ କିଛି ବି ତମେ କରିପାରିବ ବୁଝଚନା ଯାହା ବି କରିଦେଲେ ଗୋଟା ହେଇଗଲେ ଯେମତି ନିଜେ କରିକି ଖାଇଲା ବେଳେ କଣ ଆପଣ ଯାହା ବିି କରିବେ ଆପଣଙ୍କୁ ସ୍ଵାଦ ଲାଗିବ ସେଇଟା ଗୋଟେ କଥା ଆଉ କିଏ କରିଥିଲେ ତ ବାରିବ ନା ଏଇଟା ଏମିତି ହେଇଛି ଏଇଟା ସେମିତି ହେଇଛି ନିଜେ କରିଥିଲେ ଯେମିତି ହେଇଛି ଦେ ହଁ ଭଲ ଲାଗିବ।
ନିଜ କଲେ ତ ଖାଇବାକୁ ପଡ଼ିବ ଆଉ ଯେମିତି ସେମିତି ଖାଇବାକୁ ପଡ଼ିବ।
ହଁ।
ଆଉ ଆପଣଙ୍କ ପ୍ରପର୍ ଘର କୋଉଠି?
ଆଜ୍ଞା ସେଇ ବା କହିଲି ଛତିଆ ପାଖରେ ବୁଝୁଛନ୍ତି ଛତିଆ ବଟ ଯୋଉ କହିଲେ ସେଇ ପାଖରେ ତାରି ପାଖରେ ବୁଝୁଛନ୍ତି। ହାଲୋ
ହଁ ହାଲୋ
ଆଜ୍ଞା କଥା ଶୁଭୁଛି ନା
ଆଜ୍ଞା ଆଜ୍ଞା ଶୁଭୁଛି କୁହନ୍ତୁ
ହଁ ହଁ ମୁଁ କହିଲି ଆପଣଙ୍କ ଦେହ ପା କେମିତି ଅଛି ଏବେ ଭଲ ଅଛି ନା?
ହଁ ଦେହ ତ ମୋର ଭଲ ଅଛି ମୋ ମାନେ ମୋ ଦେହର ଗୋଟେ କ୍ୱାଲିଟି ହଉଛି ମାନେ ମତେ ଥରେ ହିଁ ଜର ନହେଲେ ଥରେ ହିଁ ଥଣ୍ଡା ହବ। କିନ୍ତୁ ତାପରେ ମୁଁ ଯେତେ ବର୍ଷାରେ ଭିଜେ କି ଓଦା ହୁଏ ମତେ ଥଣ୍ଡା ଜର କିଛି ହବନି।
ଓହଁ ଯାହା ହଉ ଭଗବାନ ଦୟାରୁ ସେତିକି ଯାହା ହଉ ଏମିତିଆ ଶରୀର ପାଇଥିବାରୁ ବହୁତ୍ ଧନ୍ୟ ହଉ। ମନେ କରୁଛି ଆପଣଙ୍କ ପାଇଁ।
ସବୁ ବର୍ଷ ମୋର ଏଇ ଟାଇପ୍ ରେ ହୁଏ ଗା ମାନେ ଥ ଥରେ ହବ କିନ୍ତୁ ଜୋର ହବ ସେ ଥରେ ଆ ସେଣ୍ଡ ଟାଇ ହବନି ମୁଁ ଯେ ଏତେ ଗାଧା ହେଇକି ଯେତେ ଜାଗାରେ ମୋର ହବନି ଆଉ ମୁଁ ଏସିରେ ମାନେ ମାସ ଯାକ ଏସି ରେ ଶୁଏ ବର୍ଷାରେ ଓଦା ହୁଏ ଡେଲି ଏମିତି ଦିଥର ଗାଧେଇ ବି ସକା କାଳେ ଥରେ ଗାଧେଇବି ଇଭିନିରେ ଥରେ ଗାଧେଇବି ବଟ୍ ମତେ କେତେବେଳେ କିଛି ହୁଏନି କିନ୍ତୁ ମତେ ଥରିଏ ହିଁ ହୁଏ କିନ୍ତୁ ସେ ଥର ଟା ପୁରା ହେଇଯିବ। ବାର ମାସରେ ଜ୍ୱର ହେଲା ଭଳିଆ ହେଇଯିବ ଥରିଆରେ
ବୁଝିପାରୁଛ କିନ୍ତୁ ଦେଖନ୍ତୁ ଥରେ କେରେ ଏକାଥରେ ହେଇଯିବା ଥରେ ହେଇଯିବା ସେଇଟା ଭଲ। ମତେ ଯେମିତି କଣ କି ମୋର ଆସ୍ଥମା ଅଛି ଆସ୍ଥମା ଅଛି ତ ମତେ ଅଳ୍ପ ଦିନେ ଥରେ ଟିକିଏ ଥଣ୍ଡା। ପୁଣି ଅଳ୍ପ ଦିନ ଥରେ ଟିକେ ଥଣ୍ଡା ତ ଏମିତି ହେଲେ ମତେ ମାନେ କଣ। ସବୁବେଳେ ଆପଣ ଟିକେ ଇଏ ରହିବେ ସବୁବେଳେ ଆପଣଙ୍କୁ ଜଗିକି ରଖିକି ଜଳିବାକୁ ପଡିବ। କେତେବେଳେ ଟେ ଭଲ ଭଲ୍ ଦେଲେ ଗଲା ସୋଇଲା ପୁଣି ଦେହ ଖରାପ ହେଲା ତ ଏଇଟା ଟିକେ ଅସୁବିଧା ହେଲା କି ନହେଲେହିଁ ଆଉ କିଛି
୍ଞା ଆଜ୍ଞା। ଆସ ମାସ ହେଲେ ତ ସେଇଆା ହିଁ ହବ ମାନେ ଯାହା ବେଲେ ଆଠ ଦଶ ଦିନ ଥର ଲଗା ଜର ଥଣ୍ଡାମିତି ହଉଛି। ଲାଗି ରହିବ ଛାଡ଼ିବନ।
ହଁ ବା ପୁଣି ଅ ଯୋଉଠି ଯାଇ ଯୋଉଠି ବି ଯାଇଥିବ ଟିକେ ବର୍ଷାରେଇ ଓଧା ହେଇଗଲା ପୁଣି ଦେହ ଖରାପ କିଛି ବି କହିଦେଥିଲା ପୁଣି ଏବେ ପୁଣି କଣ କି ୁ ଯୋଉ ଚେଞ୍ଜ ହଉଛି ମୌସୁମୀ ବାୟୁ ଆଇଲାା ଏଇ ଯୋଉ ବର୍ଷା ହଉଛି। ଏତେ ଖରା ଥିଲା ଯେ ଏତେ ଗରମ ହଉଥିଲା କହିବାର କଥା ନାଇଁ ଝାଳ ବୋଉଥିଲା ସବୁବେଳେ ପୁଣି ସାଙ୍ଗେ ସାଙ୍ଗେ ଏଇନା ଯେ ବର୍ଷାରେ ଉଦା ହବା କଥା ତ ଦେହ ତ ଖରାପ ହବ ନା ସେଇ କଥା ଆଉ ଆଉ ପୁରୀ ଯିବା କଥା କଣ ପୁରୀ ଏବେ ଯିବେ ରଥଯାତ୍ରା ୍ରରେ କଣ ଯିବେ ଆପଣ ନା ସେମିତି କିଛି ନାହିଁ ଯୋଜନା।
ପୁରୀ ଯିବା ଟ କଥା ନା କିନ୍ତୁ ଏଇ ଟାଇପ ରେ ଗଲେ ଭିଡ ଯୋଉ ଟାଇପ ରଛି। ଆପଣ କିଛି କରିପାରିବେନି।
ହଁ ସେଇଟା ତ କିନ୍ତୁ ଗୋଟେ କଣ ଲୋକ ଯାଆନ୍ତି ରଥ ଟିକେ ରଥ ଦଉରି ଟିକେ ଧରିିବା ଗୋଟା କଣ ଗୋଟେ ଲୋକଙ୍କ ମନରେ କେମିତି କଣ କୁହନ୍ତି। ଗୋଟେ ଲୋଭ କି ମୁହ କି କଣ ଯାହା ବିି ଥାଉ ତା ପଙ୍କ ପ୍ରତି ଭଲ ପାଇବନି ଯାହା ବି ଯଉ ସି ଯାହା ହେଲେ ବି ବହୁତ ଲୋକ କାହିଁକି ସବୁ ବରରେ ଏତେ ଏତେ ଲୋକ ହୁଅନ୍ତି ସେଇ କଣ ଟିକେ ଭଲ ପାଇବେ। ଥାଏ ଆଉ ଠାକୁରଙ୍କ ପ୍ରତି ଆଉ ଆଉ ତାପରେ ବି ସେଇଟା ତ ଗୋଟା କଥା ଆଜ୍ଞା।
ଗଲା ବର୍ଷ ମାନେ ଯେତିକି ଲୋକତେ ଏତେ ହିସାବରେ ଲୋକ ଥିଲେ ମାନେ ପୁରା ଆମ ଯୋଜନା ବାହାରେ ଏଇ ବର୍ଷ ପୁଣି ରଥଯାତ୍ରା ଆସୁଛି।